ଲୋ ହାଲୋ।
ହାଲୋ କଣ କରୁଚ?
ଏଇ ରୋଷେଇ ଆଉ।
ରୋଷେଇ କରୁଚ। କଣ ରୋଷେଇ କରୁଚ?
ରୋଷେଇ ଅଜିଇଇ ହବ ମାଛ।
ହଁ ଆଜି ଶୁ୍କ୍ ଶୁକ୍ରବାର ଆଉ ମାଛ ନା ଆଇଁଷ ହଉଛି ଆଉ।
ଆମର ଜଣଙ୍କୁ ସା ଦିଆହବତ ତାର ପିଲାପିଲି ହବ। ଆଜି ତାଙ୍କୁ ଦିଆହବ ଆମର ହବ ଆଉ ଅଧିକ ପରିମାଣରେ ହବ।
ଓହୋ ତମେ ନେଇକି ଦେଇ ଦେଇ ଆସିବ ନା ଡାକିବ ତାକୁ ଖାଇଆକୁ।
ନା ତା ନେଇକି ଦେଇଦେଇ ଆସିବୁ।
ଅ ହଁ। ଓହୋ।
ହୁଁ ।
ଆଉ ଯୋଉ କଣ ଖାଇଚ ସକାଳୁ?
ସକାଳୁ ଖାଇଥିଲି ବିସ୍କିଟ୍ ଖାଇଥିଲି ଆଉ ଫଳ ଖାଇଥିଲି।
ଓହୋ।
ଆଉ ତମେ କଣ କରୁଛ?
ମୁଁ ଏଇ ହଁ।
ସରିଲାଣି?
ହଁ ସବୁ ସରିଲାଣି କାମ ସକାଳ କାମ ସରିଲାଣି ଫାଷ୍ଟ ଫଳ ଖାଇଥିନି ତାପରେ ଗୋଟେ କଣ ଚୁଡ଼ା ଆଉ ମୁଢି ବିସ୍କୁଟ ପକେଇକି ଖାଇଛି ଆଉ। ଏଇଆଉ। । ହୁଁ ଆଉ ଯୋଉ ଛତୁକ ମସଲା ଦବ ନା ତରକାରୀ କରିବ?
ନା ଛତୁ କହୁଥିଲେ ଆଣିବା ପାଇଁ ମୁଁ କହିଲି ନା।
ଉଁ ହୁଁ ମାଛ।
ନା ମାଛ ତ କରି ହବ
ହଁ ହଁ।
ଆ ଓଡିଆର ଓଡିଆ ଘରେ ଯେମିତି ଆଳୁ ପଡ ତରକାରୀ ହୁଏ ସେମିତି ତରକାରୀ ହବ।
ପିଆଜ ରସୁଣ ବଡିକିନା ଯୋଉ
ନା ପିଆଜ ରସୁଣ ଦିଆଇ ହେବ।
ନା ସୋରିଷ ମସଲାରେ ଗୋଟେ ହୁଏ।
ହଁ ହଁ ସୋରିଷ ମସଲା ଆମ୍ବୁଳ ଦେଇକି। କି କରନ୍ତି।
ହଁ। ସୋରିଷ ମସଲା ଅମ୍ବୁଲ ଯୋଉ ଆଉ କଣ ଟମାଟୋ ବି ପକାନ୍ତି। ଆଳୁ ଫାଳୁ ପଡେ ନା ସେମିତି ହୁଏ।
ହୁଁ ହଁ ଆସେ।।
ହଁ ହଁ। ଆଉ ତମେ ତ ଆଇଷ ଖାଉନଥିବ?
ନା ମୁଁ ଖାଉନି।
ହୁଁ ଆଉ ଆମର ଆଜି ଆମର ଆଜି କିଛି ଠିକ ହେଇନି ଆମର ଖାଇଲା ବେଳକୁ ସବୁ ନେଇକି ଆସିବେ।
ଓହୋ।
ହଁ।
ତମର ସକାଳ ଖିଆ ସରିଲେ
ହଁ ସଖାଳ ଖିଆ ମାନେ ଇଏ ସରିବ।ମାନେ ଜଳଖିଆ ଖାଇ ଯାଇନ ପଖାଳ ଖାଇଲା ବେଳକୁ ନେଇକି ଆସିବ ତା ଛୁଆଟାକୁ।
ଆଚ୍ଛା ଆଉ ତମ ଆଡ୍‌ ଡେ ପିଇବା ପାଣିର ସୁବିଧା ଅଛି ନା?
ହଁ ଆମ ଆଡେ ପିଇବା ପାଣିର ସୁବିଧା ଅଛି। ସେଟା ଟିକେ ଖରାଦିନ ଏବେ ଟିକେ ନଈ ପୋଖରୀ ମାନେ ଶୁଖି ଯାଉଚି। ସବୁ ପଶୁପକ୍ଷୀ ମାନେ ଯୋଉ ଯାଉଚନ୍ତି ଚରିବା ପାଇଁ ସେଇମାନେ ପାଉନାହାଁନ୍ତି। ପାଣି ଆଉ।
ଆଉ ଗାଈ ମାନେ ଯୋଉ ସବୁ ଯାଉଚନ୍ତି ସେଇମାନେ
ହଁ ଏଇଆ ଆଉ।
ତମ ଆଡେ କଣ କଣ ପିଇବା ପାଣିର କଣ କଣ ସୁବିଧା ଅଛି? କୂଅ ନା
ଆମର ଅ ଆଗରୁ ସବୁ ଆଉ ମୁଁ ଯୋଉ ବେଳେ ଛୋଟଟେ ହେଇଥିନି କୂଅ ଥିଲା।ଏବେ ସବୁ ହେଇଗଲା ଗଲାଣି ଟିଉବଲ କାହାର ସବୁ ଏବେ ଟାଙ୍କି ପାଣି ସବୁ ବସେଇ ଦଉଚନ୍ତି। ସିଏ ସବୁ ଟାଙ୍କି କରିକି ସବୁଆଡେ ପାଣି ଦେଇ ଦଉଚନ୍ତି
ହଁ ଆଉ ଏବେ ବସୁଧା ଯୋଜନାରେ ତ ଘରେ ଘରେ ପାଣି ଆଉ।
ହଁ ହଁ ସେଇଆ ଆଉ।
ତମ ଘରକୁ ପାଇପ କନେକ୍ସନ ହେଇଚି ନା?
ହଁ ଆମ ଘରକୁ ଦେଇଚନ୍ତି ପାଣି ପାଇପି। ପାଣି ପାଇପି ଆମ ଦୁଆରେ ବସିଚି ଇ। ଉ ଭଲ ଆଉ ଟାଇମ୍ ଟୁ ଟାଇମ୍ ପାଣି ଦିଅନ୍ତି ଆଉ। ସକାଳ ସାତଟାରେ ଦିଅନ୍ତି ପୁଣି ସନ୍ଧ୍ୟା ପାଞ୍ଚ ଟାରେ ଦିଅନ୍ତି।
ଓହୋ ହୁଁ ଆଉ କେତେ ହୁଁ ଲ ଚଳଳ ଅଛି ଯେଉଁଠିକି ଏ ଯୋଜନା ପହଞ୍ଚି
ନା ସେଠି ବହୁତ ହଇରାଣ ହଉଚନ୍ତି ପାଣି ପାଇଁ ଆଉ।
ହଁ। ପାହାଡ଼ିଆ ଅଞ୍ଚଳରେ ଖାସ୍ କରି ଟିକେ ପିଇବା ପାଣି ପାଇଁ ଅସୁବିଧା ସେମାନଙ୍କୁ ଟିକେ ଦୂରକୁ ଯିବାକୁ ପଡ଼ୁଚି।
ହଁ ଦୂରକୁ ଯିବେ ସେମାନେ ଆମ ଏପଟରେ ଭଲ ପାଣି ପାଣି ଜଲଦି ମିଳିଯିବ ଦୂର ଦୂର ଜାଗାରେ ପାହାଡିଆ ଏଥିରେ ପାଣି ଜଲଦି ବାହାରିବନି ସେଥିପାଇଁ ପାଣି ମିଳେନା ଆଉ ତମ ଆଡେ ପାଣି ସୁବିଧା ଅଛି ନା
ଏ ପାଇପ କନେକ୍ସନ ଦ୍ଵାରା ପାଣି ମିଳୁଛି ଆମର ସବୁ ନଳକୂପ ବି ଅଛି ଆଉ ଆମ ଘର ପାଖରେ ବି ନଦୀ ଜଳ ଅଛି ମଜିରେ ସବୁ ଲୋକମାନୋନେ ଆଗରୁ ଗଧାଉ ଥିଲେ ଗାଈ ଗାଧେଇ ଦଉଥିଲେ ସଫାସଫି ତାବୁ ନି ମାନେ ବାହାଘର କାର୍ଯ୍ୟରେ ସବୁ ବାହାର କରିଥିଲେ ଏବେ ତ ନଦୀ ପାଣି ସବୁ ପ୍ରଦୂଷିତ ହେଇଯାଉଛି ଅପରିଷ୍କାରତା ଆଗରୁ ଯେମତି ହଇଜା କାମଳ ସବୁ ହଉଥିଲା
ହୁଁ ହୁଁ
କିଏ ବ୍ୟବହାର କରୁନାହାନ୍ତି କୁମ୍ଭୀର ମାନେ ବି ଆସିକି ଉତ୍ପାଦନ ଚଉଛନ୍ତି ଏବେ ସବୁ ଘରେ ଘରେ ସେ ଆଉ
ଆଉ
ବର୍ଷା ହଉଚି ନା
ହଁ ବର୍ଷା ରଜରେ ତ ଯାହା ଯେମିତି ଚାରିଟା ବେଳୁଆ ହୁଏ ଖାଲି ଆଉ ରଜରେ ତାର ଦିନ ସାରା ଖରା ହେଇକି ଚାରିଟା ବେଳେ ଟିକେ ବର୍ଷା ହୁଏ ଏବେ ଏଇ କାଲି ଟିକେ ପାଉଳିଆ ପାଗ କରି ଥିଲା ଆଜି ତାର ଗୋଟେଇ ସକାଳୁ ଟିକେ ଟିକେ ପଟିପ ବର୍ଷା ହଉଛି ଆଉ ଟିକେ ଥଣ୍ଡା ଥଣ୍ଡା ଲାଗୁଛି ଭଲ ଲାଗୁଛି ଆଉ।
ହଁ ଆଜି ଟିକେ ଗରମ ନାହିଁ ଏତେ।
ନା ଗୁଳ ଗୁଲିଟା ହବ ଯଦି କହିହବନି ଆଉ।
ହଁ ସେଇଟା ହବ ଟିକେ ନଅଟା ଦଶଟା ହେଇକି ମାନେ ହବ।
ହଁ ଟିକେ ଭଲ କିଣି ପା ବର୍ଷା ଟା ହେଲେ ଭଲ ଲାଗନ୍ତା ବର୍ଷା ଦିନ ଏବେ ହଁ ଆଉ
ଆଉ ତମକୁ ସବୁ କଣ କରିବାକୁ ଭଲ ଲାଗେ?
ମୁଁ ମତେ ରୋଷେଇ କରିବାକୁ ଭଲ ଲାଗେ। ଆଉ ଯାହା ଘର କାମ କୁହନ୍ତି କରିଦିଏ ଟିକେ ଆଉ ସିଲେଇ କରିବାକୁ ଭଲ ଲାଗେ। ଏଇ ସବୁ ଆଉ ତମକୁ-?
ମତେ ସେଇ ତ ରୋଷେଇ କରିବାକୁ ନହେଲେ ଗଛ ପଛା ଲଗେଇବାକୁ ଏମତି ସବୁ ଆଉ ତମ କଣ ରୋଷେଇ କରିବା ଭଲ ପାଅ?
ମତେ ଯେତେବେଳେ ଯାହା ଥାଏ ଆଉ ରୋଷେଇ ଯାହା ହବ
ସାଧା ନା ମିଶ ନା କଣ ବେଶ
ଆମିଷ ଟା ଟିକେ ବେଶୀ କିଛି ଭଲ ଲାଗେ କରିବାକୁ ଆଉ।
ଆଚ୍ଛା।
ହଁ।
ତେ ଭଲ ଲାଗେ
ସାଧା ଯେତେବେଳେ ବାର ଥାଏ ସାଧା ହଉ ଯେତେବେଳେ ଆମିଷ ବାର ଆମିଷ ଆଉ।
ହଁ।
ହଁ। ଆଉ
ଆଉ ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରେ ମୋ ବୋଉ ମୁ ବୋ ମ୍ୟାଗି କରୁଛି।
ହୁଁ।
ସେଇ ବାପା ଖାଇବେ ବୋଲି ଆଉ ହୁଁ।
। । ମ୍ୟାଗି ସକାଳୁ କିଏ ଖାଉଛି? ।
ମ୍ୟାଗି ବାପା ଖାଇବେ ଆମେ ସବୁ ଚୁଡ଼ା ମୁୁଡି ଖାଇସାରିଲୁନି ବାପା ଖାଇବେ ଯା। ହୁଁ ସି ଟିକେ ସଖଳୁ ଟିକେ ନ ଖାଇଲେ ହବନି।
ଓହୋ ସେ ସବୁଦିନ ଖାଆନ୍ତି ବୋଧେ
ନା ସବୁଦିନ ଇପି ଖାଆନ୍ତିନି ଇପି ତ ତ ଭଲ ନୁହଁ ଖାଇବା ଉଁ ସ କୋଉଦିନ ଚୁଡ଼ାମୁଡି ଯୋଉଦିନ ଦହି ଥାଏ ସେଦିନ ଚୂଡ଼ାମୁଡି ଦେଇଦଉ କଦଳୀ ଦହି ଦେଇଦେଲି
ସେଇଟା ସବୁଠାରୁ ଭଲ ଖାଦ୍ୟ ନାଇଁ ଏବେ ତ ଛୁଆ ମାନେ ସବୁ ଆଧୁନିକ ଯୁଗରେ ଖାଲି ଫାଷ୍ଟଫୁଡ଼ ଖାଇବୁ ଇପି ଖାଇବୁ ମ୍ୟାଗି
ହଁ ଏଇଗୁଡ଼ା ଖାଉଛନ୍ତି ଆଉ ଆଉ ସିଏ ଆ କ କେତେବେଳେ କେମିତି ଇଚ୍ଛା ହେଲେ। ସିଏ ଖାଇଦିଅନ୍ତି ଅ ହଁ। ଏଇଆ ଆଉ।
ଆଉ ତମକୁ କ ମାଗି ଭଲ ଲାଗେ ନା ଚୁଡ଼ାକୁ ଖାଇବାକୁ ଭଲ ଲାଗେ।
ମତେ। ମାଗି ଟିକେ ଟିକେ ବେଶୀ ଭଲ ଲାଗେ କାହିଁକି ନା ଫାଷ୍ଟଫୁଡ ଟା ନା। ମତେ ଟିକେ ବେଶୀ ଭଲ ଲାଗେ ।ହେଲେ ଏବେ ବେଶୀ ଖାଉନି ଆଉ ଗ୍ୟାସ ଗ୍ୟାସ ର ଯା ସମସ୍ୟା ହଉଛି। ଦେହ ଖରାପ ହେଇଯାଉଛି। ସେ ସେଇ ହଉ ହୁଁ। ଖାଉନି ଆଉ।
ମୁଁ ବି ଆଗରୁ ବହୁତ ଖାଉଥିଲି। ଏବେ କିନ୍ତୁ ଓଜନ ଧୀରେ ଧୀରେ ବଢି ଯାଉଛି ନା। ଆଉ ମୁଁ ବି ଖାଉନି।
ହଁ ଏବେ ଯେତିକି ସାର ମସଲା ଖାଇକି ଓଜନ ବଢି ଯାଉଛି ବି ଏ ହଉଛି।
ଏବେ ଖାଲି ଘର ଖାଦ୍ୟ ଘରେ ପ୍ରସ୍ତୁତ କରି ଖାଇ ଖାଇଲେ। ଭଲ ଲାଗୁଛି ଟିକେ ଆଉ।
ହଁ ଘରେ ଯେତେ ଖାଇବା ଭଲ ।ବାହାର ଜିନିଷ ଖାଲି ଦେହ ଖରାପ ହବ।
ହଁ।
ହଁ ଆଉ।
ଆଉ କଣ କୁହ।
ଆଉ କଣ କୁହ ତମେ।